ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର ସାର୍। ଭଲ ଅଚ ହଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି କଣ କରୁଥିଲେ?
କିଛି ନାହିଁ ମ ଏମିତି ଟିକେ ଶୋଇଥିଲି ଉଠିକି ଏବେ ବସଛି। ଆପଣ କଣ
ଆଚ୍ଛା ଆଚ୍ଛା ହଁ ମୁଁ ଟିକେ ଅଛି ବାହାରେ ଅଛି ବାହାରକୁ ଟିକେ ଆସିଥିଲି ହେରି। ବାହାରେ ଏବେ ଅଛି ଆଉ ଜଷ୍ଟ ଏବେ ଖାଇକି ଉଠିଲି ଆଉ ହୋଟେଲରେ ଆଉ।
ଆଜ୍ଞା।
ହଁ।
ଆପଣଙ୍କ ସେପଟେ ପାଗ କେମିତି ଅଛି?
ହଁ ମ୍ୟାଡାମ ଏପଟେ ବର୍ଷା ଆକଚୁଆଲି ବହୁତ ବହୁତ ଜୋର ସେ ଉଠେଇଛି। ଏବେ ହଉଛି ବି।
ଆଚ୍ଛା ଆଚ୍ଛା।
ଆପଣ ଆପଣଙ୍କ ସେପଟେ କେମିତି ଅଛି ଏ ପାଗ?
ହଁ ବହୁତ ଭଲ ଅଛି ଏପଟେ ପାଗ।
ମାନେ ଭଲ ମାନେ କଣ ଖରା ହେଉଛି ନା।
ନାଇଁ ନାଇଁ ଖରା ତ ନାହିଁ ଏ ମେଘୁଆ ପାଗ କରିଛି। ଉଁ ମେଘ ହେଇପାରେ ନାଇଁ ନାଇଁ ବର୍ଷା ହେଇନି।
ତାହେଲେ ଥଣ୍ଡା ଥିବ ଆଉ।
ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା ଆଚ୍ଛା ବୁଝିଲି। ଆପଣଙ୍କୁ ମ୍ୟାଡ଼ାମ ବୁଲାବୁଲି କରିବାକୁ ଭଲ ଲାଗେ?
ହଁ ମତେ ବୁଲାବୁଲି କରିବାକୁ ଭଲ ଲାଗେ।
ଯାଇଛନ୍ତି କେବେ ବାହାରକୁ ବୁଲିବା ପାଇଁ?
ବାହାରୁକୁ ହଁ।
ବାହାରକୁ ମାନେ ମୁଁ ଓଡିଶା ବାହାରକୁ କହୁଛି।
ଆଚ୍ଛା ବୁଝିଲି ହଁ ଯାଇଛି ସାର୍।
ଆଚ୍ଛା ଆଚ୍ଛା କୁଆଡେ ଯାଇଛନ୍ତି ଏବେ ନିକଟ ଅତୀତରେ କେବେ ଯାଇଛନ୍ତି କୁଆଡେ?
ହଁ ମୁଁ ଯାଇଥିଲି ଆକଚୁଲି ଆମର ସେଇ ଅଫିସ ଅଫିସ ତରଫରୁ କେରଳ ଯାଇଥିଲୁ ବୁଲିବା ପାଇଁକା। କେରଳ କନ୍ୟାକୁମାରୀ ଏସବୁ ଥିଲା। ଆଜ୍ଞା।
ଆଚ୍ଛା ଆଚ୍ଛା ବୁଝିଲି।
ଆ ମୁଁ ଯାଇଥିଲି ଅଁ ହାଇଦ୍ରାବାଦ ଯାଇଛି ଆଗରୁ। ଓ ତାପରେ ପୁରା ଦିଲ୍ଲୀ ହରିଦ୍ୱାର ରିଷିକେଶ ଏଇ ସବୁ ମଧ୍ୟ ବି ଯାଇଛି।
ଆଚ୍ଛା କେରଳ କେରଳରେ ମ୍ୟାଡ଼ାମ୍ କଣ ବୁଲିବା ପାଇଁ ଜାଗା ଅଛି?
ଆପଣ କେରଳ ଯାଇନାହାନ୍ତି କି?
କେରଳ ନାଇଁ ମୁଁ କେରଳ କେବେ ଯାଇନି ଖାଲି ଦେଖିଛି ଆମର ଯୋଉ ଭେ ଭିଡ଼ିଓ ଗୁଡ଼ାକ ଆସେ। ୟୁଟ୍ୟୁବ ହେରିକାରେ ସେଇଥିରେ ଦେଖିଛି। ହଁ ମାନେ ଆପଣ ଯାଇ ଥିଲେ ଯୋଉ ମୁଁ ଖାଲି ଜାଣିଛି ଯେ କୁହନ୍ତି ସମସ୍ତେ ଯେ କେରଳରେ ବହୁତ ଭଲ ଭଲ ଜା ଜାଗା ଅଛି ବୁଲିବା ପାଇଁ ଆଉ ଉଁ ଆପଣ ଯାଇଛନ୍ତି ଯଦି କୋଉ କୋଉ ଜାଗା ସବୁ ଯାଇଛନ୍ତି କହିପାରିବେ?
ନିହାତି ନିହାତି କହିପାରିବି ପ୍ରଥମତଃ ଆପଣ ଯଦି କେରଳ ଯାଉଛନ୍ତି ମୁଁ ତ ଯେତିକି ଜାଣିଛି ତାର ଡାଇରେକ୍ଟ ଟ୍ରେନ କିଛି ନାହିଁ। ଆଁ ଉଡାଜାହାଜ ଥାଇପାରେ ମୁଁ ତ ସେଥିରେ ଯାଇନି କି ରିଟର୍ନ ବି କରିନି ମୁଁ ଟ୍ରେନରେ ଯାଇଥିଲ ଟେନ୍ ରେ ଆସିଲି। ତ ଯାହା ହେଲେ ବି ଆପଣଙ୍କୁ ଦୁଇଟା ଟ୍ରେନ ଚେଞ୍ଜ କରିବାକୁ ପଡ଼ିବ।
ମାନେ କୋଉଠୁ ଭୁବନେଶ୍ଵର ରୁ ଗଲେ?
ଭୁବନେଶ୍ଵରରୁୁ ଯଦି ଆପଣ ଯାଉଛନ୍ତି ବିଶାଖାପାଟ ପାଟନାମ -ବିଶାଖାପାଟନମ ରେ ଚେଞ୍ଜ କରିବେ। ହ ଗୋଟେ ଟ୍ରେନ ନାହିଁ ତ ଯଦି ବିଶାଖାପଟନମ ରୁ ଲିଙ୍କ ନାହିଁ ଚେନ୍ନାଇ। ଚେନ୍ନାଇ ପଳେଇବେ ଚେନ୍ନାଇ ଠୁ ଆଉ ଗୋଟେ ଟ୍ରେନ। ବୁଝିପାରିଲେ ଏଇଟା ପ୍ରଥମ ଆପଣଙ୍କୁ ଦି ଦିନ ଲାଗିବ। ଯଦି ଆପଣ ଆଜି ସକାଳେ ଯାଉଛନ୍ତି ବାହାରିକି ଆଜି ଦଶଟାରେ ମନେକର ଟ୍ରେନ ଅଛି। ଆଜି ଦିନ ରାତି ଯିବି ହେରି କାଲି ଦିନ ଯାଇକି ରାତିରେ ଆପଣ ପହଞ୍ଚିବ ରାତି ଦଶଟା ଆଡ଼େ ହେମିତି।
ଆଚ୍ଛା, ଆଚ୍ଛା, ଉଡ଼ାଜାହାଜରେ ଗଲେ ସିଧା ପହଞ୍ଚି ପାରିବେ?
ସେଟା ସାର୍ ମୁଁ କହିପାରିବିନି ମୁଁ ତେ ଉଡ଼ାଜାହାଜରେ ଯାଇନଥିଲି କି ସେଠୁ ଫେରି ବି ନଥିଲି ମୁ ଟ୍ରେନରେ ଆଜ୍ଞା, ଆଜ୍ଞା। ଟ୍ରେନରେ ଯାଇଥିଲେ ଟ୍ରେନରେ ଆସିଥିଲି ଆଜ୍ଞା ତ ପ୍ରଥମେ ଆମେ ଯାଇକି ଥିଲୁ କେରଳର ଆମେ ଉ ଅଲା -ପୂଜା ଷ୍ଟେସନରେ। ନାଇଁ ଏପଟତ ଗଲୁ ଆମର ଚେନ୍ନାଇରୁ ଲିଙ୍କ ଥିଲା ଟ୍ରେନ୍। ଚେନ୍ନାଇ ଯାଉକି ଚେନ୍ନାଇରୁ ଉ ଚାରି ପାଞ୍ଚ ଘଣ୍ଟାର ହଲ୍ଟ ଥିଲା। ପାଞ୍ଚ ଘଣ୍ଟା ପରେ ଆଉ ଗୋଟେ ଟ୍ରେନ୍ ଧରିକି ଯାଇଥିଲୁ କେରଳର ଓହ୍ଲେଇଲୁ ଆଲ୍ଲାପୂଜା ଅ ଜିଲ୍ଲା ଯୋଉଟା କୁହନ୍ତି ଆଲେ ଆଲ୍ଲାପୂଜା ତାକୁ ଆଲେପି ମଧ୍ୟ ବି କୁହନ୍ତି ସେ ଜାଗାର ନାଁ ଆ ଜ୍ଞା ଆଜ୍ଞା।
ତାର ସେଇଟା ହେଲା ସମୁଦ୍ରର ଯୋଉଟା ପଛୁଆ ପାଣି ଆସେ କୁହନ୍ତି ବ୍ୟାକ ୱାଟର। ତା ପାଇଁ ସେଇଟା ବହୁତ୍ ପ୍ରସିଦ୍ଧ ଆଲେପିରେ।
ଆଛା ହଁ ମୁଁ ତାଇଏ ମାନେ ତାରି ଭିଡ଼ଓ ଟା ବୋଧେ ଦେଖିଛି ଓ ଆଉ କେତେଥର ଆମର ଅ ସୋସିଆଲ ମିଡ଼ିଆରେ ଯୋଉ ପ ସମୁ ଦ୍ରରର ବ୍ୟାକ୍ ୱାଟର ଯାହାକୁ କୁହାଯାଏ ତା ମଝିରେ ରାସ୍ତା ବି ଥିବ ସେଥିରେ ଗାଡ଼ି ଯାଉଥିବ। ବସ୍ କାର ସବୁ ଯାଆ
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ସେଇ ସବୁ ଆପଣ ସେହି ସବୁ ଜିନିଷ ଦେଖିପାରିବେ ଯଦି ଆଲେପି କିମ୍ବା ଆଲ୍ଲା ପୂଜାରେ ଯାଇକି ରହୁଚନ୍ତି। ତାର ଟିକେ ଗାଁ ଏରିଆକୁ ପଳେଇବେ। ସେଠି ଲୋକାଲରେ ମାନେ ସେଇଠିକାର ଲୋ କ ଯୋଉମାନେ ବାସିନ୍ଦା କେରଳରେ ଯୋଉମାନେ ରହୁଛନ୍ତି। ଆପଣ ସେମାନଙ୍କ ସହିତ ଟିକେ କଥା ହେବେ ଆଉ ପ୍ରଥମତ ଟିକେ ଅସୁବିଧା ହବ ଆପଣଙ୍କୁ ଭାଷା କ ତ ଅସୁବିଧା ଯଦି ଆପଣଙ୍କୁ ଇନ୍ ହୁଁ।
ହଁ ମୁଁ କହିଲି ସେଠି କୋଉ ଭାଷା ମାନେ ହିନ୍ଦୀ?
ନା ନା ନା ହିନ୍ଦୀ ପ୍ରାୟ କିଏ ବୁଝନ୍ତିନି। ମାନେ ଆପଣ ଯଦି ଶହେ ଭାଗରୁ ଅଶି ଭାଗ ବି ଧରିବେ ଅଶି ଭାଗ ସେମାନେ ମାଲାୟଲମ ନହଲେ ମାନେ ମାଆଲାୟଲମ ହେଲା ତାଙ୍କର ଲାଙ୍ଗୁଏଜ୍ ତାଙ୍କ ଭାଷା ମାଲୟାଲମ ନହେଲେ ଇଂଲିଶ୍ ସେମାନେ ଇଂରାଜୀ ହିଁ ବୁଝିବେ ଇଂରାଜୀ ନହେଲେ ତା ତାଙ୍କ ଭାଷା ମାଲାୟଲମ ଯୋଉଟା ହିନ୍ଦୀ କୋଡ଼ିଏ ଭାଗ ଲୋକ ଯଦି ବୁଝିବେ ବୁଝିବେ ନହେଲେ ସେଇଥିରେ ଆପଣ କିଛି କରିପାରିବେନି ଆପଣ ଅଧା ଇଂରାଜୀ ପଛେ କିହନ୍ତି ଇଂରାଜୀ ହିଁ କହିକି ଉଁ କଥା ହେବେ ଆଉ। ତ ଆପଣ ସେଠିକାର ପ୍ରଥମେ ସେଇଠିକାର ଯିଏ ବାସିନ୍ଦା ସେମାନଙ୍କ ସହ କଥା ହେଇକି ଟିକେ ଗାଁ ଏରିଆକୁ ଯିବେ ହାରି ଆଉ ସାଧାରଣତଃ କେରଳ ଟା ବହୁତ୍ ପ୍ରସିଦ୍ଧ ଯଦି ବର୍ଷା ଦିନେ ଆପଣ ଯାଉଛନ୍ତି।
ହଁ ମୁଁ ସେଇଟା ପଚାରିଥାନ୍ତି ଯେ କେଉଁ ଋତୁରେ ଗଲେ ଭଲ ହବ ବୋଲି?
ବର୍ଷା ଋତୁରେ ଗଲେ ସେଇଟା ବହୁତ ଭଲ ସେ ବର୍ଷା ଋତୁରେ ଯିବେ ସେଇ ଯେଉ ଟା ଆସେ ସମୁ ସେଟାତ ପୁରା କେରଳଟା ସମୁଦ୍ର କୂଳବର୍ତ୍ତୀ ରାଜ୍ୟ। ଏଇଟା ବି ଜାଣେ ତେବେ ଉଁ ସେଇଥିପାଇଁ ହିଁ ସେଠି ନଡ଼ିଆ ଚାଷ ବହୁତ୍ ଭଲ ହୁଏ। ନ ଆଜ୍ଞା ଆଜ୍ଞା କାରଣ ଜାଣିଥିବେ ନଡ଼ିଆ ଗଛଟା ସାଧାରଣତଃ ଲୁଣି ଏଇ ମାଟିରେ ହିଁ ହେଇଥାଏ ଲୁଣି ପାଣିରେ ଆଉ ହଁ। ତ ବୁଲିବା ପାଇଁ ସେଠି ଗୋଟେ ମୁନାର ବୋଲି ଗୋଟେ ଜାଗା ଅଛି ପାହାଡ଼ ଉପରେ ସେଇଟା
ହୁଁ ହୁଁଁ।
ସେଠି ଚାହା ଚାଷ ମଧ୍ୟ ହୋଇଥାଏ ମୁନାର ଗୋଟେ ଜାଗା ରହିଲା ଆଲେପିତ କହିଲେ ଆଲେପିର ସମୁଦ୍ର ବେଳାଭୂମି ଅଛି ଆଲେପିର ସେ ସମୁଦ୍ର ବେଳାଭୂମି ସୂର୍ଯ୍ୟାଅସ୍ତ ପାଇଁକା ପ୍ରସିଦ୍ଧ ସୂର୍ଯ୍ୟାଅସ୍ତ ସେଇ ବେଳାଭୂମିରେ ଭଲ ଅସେ। ଆଜ୍ଞା।
ହଁ ମ୍ୟାଡ଼ାମ ଆପଣଙ୍କର ଉଁ ବ୍ୟାଗଗ୍ରାଉଣ୍ଡ ରୁ ଟିକେ ନଏଜ ଆସୁଛି ଶବ୍ଦ ଆସୁଛି।
ଏବେ ଏବେ କିଛି ଆବାଜ ଆସୁଛି କି? ହଁ ହଁ ହଁ ଆଉ ହଁ ତ ଯୋଉଟା କହିଲି ଆଲେପି ର ସମୁଦ୍ର ବେଳାଭୂମି ଯୋଉଟା ସେଇଟା ସୂର୍ଯ୍ୟାସ୍ତ ପାଇଁକା ହିଁ ପ୍ରସିଦ୍ଧ। ସୂର୍ଯ୍ୟାସ୍ତ ପାଇଁକା ଆପଣ ସେଇଠି ଯାଇକି ଦେଖିପାରିବେ। ଆଉ ବାକି ରହିଲା ଆପଣ ସେଠି ଗୋଟେ ଭଙ୍ଗା
ହଁ ହ୍ୟାଲୋ ହଁ କୁହନ୍ତୁ ମ୍ୟାଡ଼ାାମ।
ସେଇଠି ଗୋଟେ ଭଙ୍ଗା ବ୍ରିଜ ଅଛି। ସମୁଦ୍ର ଉପରେ ତିଆରି ହେଇଥିଲା ହଁ। ସେଟା ଭାଙ୍ଗିବା ଅବସ୍ଥାରେ ହିଁ ଅଛି। ଲୋକ ସେଇଟାକୁ ବି ଦେଖିବା ପାଇଁ ଯାଆନ୍ତି।
ହୁଁ ହୁଁ ବୁଝିଲି।
ଆଜ୍ଞା ଆଉ ତ ସୂର୍ଯ୍ୟାସ୍ତ ପାଇଁ ତ ସେଇଟା ପ୍ରସିଦ୍ଧ।
ହଁ।
ସୂର୍ଯ୍ୟାସ୍ତ ବି ଆପଣ ଦେଖିପାରିବେ। ତା ସହିତ ରହିଲା ଯେମତିକି କହିଲେ ମୁନାର।
ହଁ।
ହଁ ସେଟା ପାହାଡ ଜାଗା ଅଛି ଚାହା ଚାଷ ପାଇଁକା ପ୍ରସିଦ୍ଧ।
ହଁ କେରଳରେ କେରଳରେ ତ ଚାହା ଚାଷ ହୁଏନି ବୋଧେ। ନା
ନା ନା ସେଇ ସେଇଠି ବି ଅଛି ମୁନାର ଯୋଉଟା କହିଲେ ମୁନାର ବୋଲି ଯୋଉ ଜାଗା ଟା। ସେଇଠି ହଁ ତା ସହିତ ରହିଲା କଣ କହିଲେ? ଆପଣଙ୍କର ଯିବେ ଯଦି ଥିରୁଅନନ୍ତପୁରମ୍। କେରଳର ଥିରୁଅନନ୍ତପୁରମ ରେ ଅଛି ପଦ୍ମନାଭସ୍ୱାମୀ ମନ୍ଦିର। ସେଟା ଆମ ଭାରତର ସବୁଠୁ ଧନୀ ମନ୍ଦିର ବୋଲି କୁହନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା।
ଆଜ୍ଞା ତ ସେଇ ମନ୍ଦିର ଯିବେ। ସେଇଠୁ ସେଇଠି ଆକ୍ଚ୍ୟୁଲି ତାଙ୍କର ଅଛି ପୋଷାକ ପରିଧାନ।
ହଁ ମୁଁ ସେଇଟା ପଚାରିଥାନ୍ତି ଆମର ଯେମିତି ପୁରୀରେ ଅଛି କୁହନ୍ତି ଯେ ଏଁ ସାଧାରଣ ପୋଷାକରେ ହିଁ ଆପଣଙ୍କୁ ପୁରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ ପାଇଁ ଛଡାଯିବ। ଆପଣ ଯୋଉ ଜିନ୍ସ କିମ୍ବା ଚିରା ଫୁଟା ଆ ଯୋଉ ଆଜି କାଲିିକା ଷ୍ଟାଇଲ ସବୁ ଆସ ଆଣେ ତ ପିନ୍ଧିକି ଯାଇ ପାରିବେନି ଅଛି କି? ହଁ।
ହଁ ହଁ ସେଇଠି ସେମିତି ଅଛି। ସେଇଠି ଆପଣ ସେଇଠି ଆପଣ ପୁର ପୁଅ ପିଲାମାନେ କେବଳ ଧଳା ଧୋତି ହିଁ ପିନ୍ଧିକି ଯାଇପାରିବେ। ପ୍ୟାଣ୍ଟ ହେଲା କି ଗଞ୍ଜି ହେଲା କିଛି ବି ପିନ୍ଧିକି ଯାଇପାରିବନି। ଧଳା ଧୋତି ଧଳା କିଛି ଧଳା ଧୋତି ସହି ତ ଧଳା ର ସେଇ ଧୋତି କାନ୍ଧରେ ପକେଇକି ଯାଇପାରିବେ। କିମ୍ବା ଧଳା ଗାମୁଛା ହେଲା ଏଇଭଳିଆ। ଆପଣ କୌଣସି ବି ଗଞ୍ଜି, ପ୍ୟାଣ୍ଟ, ସାର୍ଟ କିଛି ବି ଏ ପିନ୍ଧିକି ଯାଇପାରିବେନି। ଆଉ ସ୍ତି ସ୍ତ୍ରୀ ଲୋକ ମାନେ ଏମ ଡ୍ରେସ ହେଲା କି ଜିନ୍ସ ହେଲା ଏ ସବୁ ବି ପିନ୍ଧିକି ଯାଇପାରିବେନି। ସାଧାରଣତଃ ଶାଢ଼ୀ ହିଁ ପିନ୍ଧିକି ଯାଇ ପା ତାଙ୍କ ପାଇଁ ସେମିତି ନାହିଁ ଯେ ଧଳାର ହିଁ ପିନ୍ଧିକି ଯିବେ। କିନ୍ତୁ ପାରମ୍ପରିକ ପୋଷ ଆମର ପୋଷାକ ଯୋଉଟା ଶାଢୀ ବୋଲି କୁହନ୍ତି। ଶାଢୀ ହିଁ ପିନ୍ଧିକି ଯାଇପାରିବେ। ମାନେ ଛୋଟ ଛୁଆ
ମାନଙ୍କର ମାନେ ସେମିତି କିଛି କ କ ଧଳା ରଙ୍ଗ ବୋଲି କିଛି ସେମିତି
ନ ହେଲେ କିଛି ନାହିଁ କିନ୍ତୁ ଧଳା ପିନ୍ଧିଲେ ଭଲ। ଆ ଆପଣ ଶାଢୀ ପିନ୍ଧିକି ଯାଇପାରିବେ ନହେଲେ ଯୋଉ ସ୍କଟ ଆସେ। ସ୍କଟ ସହିତ ଥିବ ବ୍ଲାଉଜ ଆଉ ଦୁ ଦୁପଟା ଓଢଣୀ। ତାକୁ ବି ପିନ୍ଧିକୀ ଯାଇପାରିବ ଛୋଟ ହୁଁ ଛୋଟ ଝିଅ ହୁଅନ୍ତୁ ବଡ ଝିଅ ହୁଅନ୍ତୁ ସ୍ତ୍ରୀ ଲୋକ ହୁଅନ୍ତୁ ଯିଏ ବି ହୁଅନ୍ତୁ। ଆଉ ଆପଣ ସେଇଠି ଯାଇକି ସେଇ ମନ୍ଦିର। ଅ ଆମର ସେଇଟା ହେଲା ଭାରତର ସବୁଠୁ ଧନୀ ମନ୍ଦିର। ସେଇଟା ଦର୍ଶନ କରିପାରିବେ ପଦ୍ମନଭସ୍ୱାମୀ ମନ୍ଦିର। ତ ସେଇଠୁ ପାଖରେ ଅଛି ଆମର କନ୍ୟାକୁମାରୀ, କେରଳକୁ ଲାଗିଛି କେରଳ ଆଉ ତାମିଲନାଡ଼ୁ ସୀମାରେ ସେଇଟା ଅଛି। ହଁ ଆଉ କନ୍ୟାକୁମାରୀ ତ ଜାଣିଥିବ। ଆମର ସ୍ଵାମୀ ବିବେକାନନ୍ଦ ସେଇଠି ଧ୍ୟାନ କରୁଥିଲେ। ତିନୋଟି ଆମର ମହାସାଗର ର ମୂର୍ତ୍ତି ତ ଅଛି ତାକୁ ବିବେକାନନ୍ଦ ରକ୍ କୁହନ୍ତି। ତିନୋଟି ମହାସାଗର ର ମିଳନ ସଙ୍ଗମ ସେଇଟା। ଆପଣ ଗଲେ ଏଇ ସବୁ ବୁଲି ପାରିବେ ଆଉ।
ଆଚ୍ଛା ଆଚ୍ଛା, ହଉ ମ୍ୟାଡ଼ାମ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା ସାର୍ ଧନ୍ୟବାଦ।
ଆଜ୍ଞା।